କଉଠି?
ଘରେ ଅଛି ଆଉ କୁଆଡେ ଯିବି?
ଉହୁଁ।ଆଉ ରଜରେ ଗାଁ ଆଡେ ଯିବୁ ନା ନାଇଁ?
ରଜ ଆଉ ରଜ ତ ଗାଁରେ। ଆଉ ଏଠି କଣ ଅଛି ରଜରେ ଗାଁକୁ।
ଓହୋ ଯିବୁ ଗାଁ କୁ ନା ନାଇଁ ଯିବୁନୁ।
ହଁ ଯିବି ଯିବି ରଜରେ ଗାଁ କ ଯିବି ଆମର ବା ଗାଁରେ ରଜରେ ଡ୍ରାମା ହଉଛି।
ଆଛା ହୁଁ ହୁଁ କେତେଦିନ ହେବ?
ଦି ଦିନ ହବ ଆମ ଗାଁ ଲୋକ ଭଲ ଭଲ ଡ୍ରାମା କରନ୍ତି ଯେ ଆମ ଗାଁ ଲୋକ ନିଜେ କରନ୍ତି।
ହୁଁ। ପାଲା ହୁଏ ତମ ଗାଁରେ?
ପାଲା ହେଁ।
ଆଁ
ପାଲା ହୁଏ ଘୋଡ଼ା ନାଚ ବି ହୁଏ। ଆମ ଗାଁରେ ସବୁ ପର୍ବପର୍ବାଣୀ ଅଷ୍ଟ ପ୍ରହରୀ ବି ହୁଏ।
ଆଚ୍ଛା। ହଁ ଗାଁରେ ବିଭିନ୍ନ ଗାଁ ରେ ତ ସମସ୍ତଙ୍କ ଗାଁରେ ବିଭିନ୍ନ ପର୍ବ ପର୍ବାଣୀ ହୁଏ ଆଉ।
ହଁ।
ହୁଁ ଆଉ ରଜରେ ତମର କଣ ଫଙ୍କସନ ହବ ନା ନାଇଁ ସେମତି ନର୍ମାଲି ମାନେ ପିଠା ପଣା ହବ?
ନା ନା ରଜରେ ଆମେ ଗାଁ କୁ ଯିବୁ ଗାଁ ରେ ଡ୍ରାମା ହବ ଆଉ
ହୁଁ ଡ୍ରାମ ଛାଡିିକି ଆଉ କଣ ଫକ୍ସନ ହବ?
ମ୍ୟାଚ୍।
କ୍ରିକେଟ ମ୍ୟାଚ ହଉ ଆଚ୍ଛା। ଆଉ ଦୋଳି ଖେଳ ହେବନି ତୁମ ଗାଁ ରେ।
ହଁ ଦୋଳି ଖେଳ ଆଉ ରଜ ମାନେ ତ ଦୋଳି ଆଉ।
ଆଚ୍ଛା ଧ ଦୋଳି ହଉଛି ଫେମସ ରଜରେ ଆଉ।
ହଁ ଦୋଳି ଖେଳ ପୋଡ଼ପିଠା ପାନ।
ହୁଁ। କେଇ ଦିନ ରିବ କାରେ ଆଜ୍ଞା।
ରଜ ତିନି ଦିନ ଗାଁରେ ରହିବି।
ଓହୋ ଆଉ ଭଲ ସେ ଗୋଟା ରଜ ସେଲିବ୍ରେଟ କରିକି ଆସିବ ଗାଁରେ ଆଉ ରଜ ଯେ ତମେ କରୁଛ ଆଉ।
ଆଉ ସବୁବେଳେ ତ ଏଠି ରହିଲୁ ଏଠି ତ କିଛି ନାହିଁ କିଛି କିଛି ନାହିଁ। ଯାହା ଟିକେ ହେଲେ ଗାଁକୁ ଯାଉ। ଯିବାକୁ ପଡ଼େ ଆଉ। କଣ ଗାଁରେ ବାର ମାସ ସବୁବେଳେ ଗାଁରେ କିଛି ନା କିଛି ତ ହଉଥିବ।
କିଛି ନା କିଛି ପର୍ବ ହଉଥିବ ଗାଁ ରେ ଆଉ ନା କ
ହଁ।
ଆଉ ସେଟା ତମ ଗାଁ ନୁହଁ ସେଇଟା ସମସ୍ତଙ୍କ ଗାଁରେ। ଆରେ ଭଲ ହଉ ମନ୍ଦ ହଉ ବର୍ଷ ସୁ ବାର ତେରଟା ପର୍ବ ଗାଁରେ।
ହାଲୋ।
ହୁଁ।
ନାଇଁ କାହିଁକି ଆମ ଚଣ୍ଡିୀଖୋଲରେ ମହାବିନାୟକ ଅଛି, ଚଣ୍ଡି ମନ୍ଦିର ଅଛି ତମ ଘରୁ ସେଠି କମ ବାଟ। ରାତି ପାଇହଲେ ସେଠି ଯାଉଛୁ ଆଉ ତତେ କଣ ଦରକାରେ?
ଏଇଆଗୋଟେ ଅସୁବିଧା ଏପଟରେ ଖାଲି ମାଙ୍କଡ ଆଉ।
ମାଙ୍କଡ ଅସୁବିଧା କଣ ମାଙ୍କଡ ଭଲ ନା ମାଙ୍କଡ ଭଗବାନ ମାଙ୍କଡ କୁ ତୁ କହୁଛୁ ଅସୁବିଧା
ହଁ।
ହାଲୋ। ଆଉ ତମ ବାରିରେ କଣ ହେଇଛି ଏଇନା
ଆମ ବାରିରେ ଆମର ଲେମ୍ବୁ ହେଇଛି କମଳା ଗଛ ହେଇଛି। କି ହଳଦୀ ପତ୍ର ହଳଦୀ
ଆଛା। ଆଉ ରଜରେ ତମର ଭଲ ଆଉ କଣ? ଗାଁକୁ ନେଇଯିବ ହଳଦୀପତର ଏଠୁ ଆଉ କଣ ପୁରା ପୁରା ନ୍ୟାଚୁରାଲ ହଳଦୀ ପତର ଆଉ କଣ କିଣିବାକୁ ପଡ଼ିବନି ଆଉ କଣ?
ହଁ।
ନା କଣ ଶିଖେଇ ଶାଖେଇ ତାକୁ ନେଇଯିବ ଆଉ।
ପ୍ରଥମାଷ୍ଟମୀ ହେଲେ ଯାଇକି ହଳଦୀ ପତ୍ର କଟାହବନା ଆଉ।
ଏ ରଜରେ ପିଠା ହବନି ହଲଦୀ ପତ୍ରରେ ରଜରେ କଣ ତମର ପଳାସ ପତ୍ରରେ କର କି ପିଠା
ରଜରେ ଆମର ପୋଡ ପିଠା ହୁଏ କଦଳୀ ପତ୍ର ଦେଇକି
ସିଝା ପିଠା ହୁଏ ନା।
ସିଝା ପିଠା ହୁଏନା ସିଝା ପିଠା ହୁଏ ଯେ ମୁହାଣ୍ଡି ପିଠା ହୁଏ।
ମୁହାଣ୍ଡି ଟା କୋଉଥିରେ ହବ କି?
ମୁହାଣ୍ଡି ପିଠା ଆମର ହାଣ୍ଡିରେ ହାଣ୍ଡି ମୁହଁରେ ଗୋଟେ କପଡା ବନ୍ଧା ହବ ସେ କପଡାରେ ଚ
ନା ନା ତମେ ଫାଷ୍ଟରୁ ଫାଷ୍ଟରୁ ଫାଷ୍ଟରୁ କହ ହାଲୋ ତା-ପ ତା ପଦ ଟିରେ ଟୋଟାଲି ଟୋଟାଲି ସ ମତେ ସେ ଯୋଉ ପଦ୍ଧତି ଟା କହ ଯୋଉ ଆମର ସେଇଟା କି ପିଠା କହିଲୁ ତୁ?
ମୁହାଣ୍ଡି ପିଠା।
ତାହେଲେ ସେଇଟା ଟୋଟାଲି ମାନେ ପୁରା ଫାଷ୍ଟ ଟୁ ଲାଷ୍ଟ ଟୋଟାଲି ତା ପଦ୍ଧତି ଟା ମୁଁ ଜାଣିବି କେମିତି ହବ ଭଲ ହବ ମନ୍ଦ ହବ ଭଲ
ବିରି ଚାଉଳ ବତୁରେଇଦବୁ ଗୋଟେ ରାତି। ବିରି ଟିକେ ଅ ଧିକ ଦବୁ। ଚାଉଳ ଟିକେ ତା ଅନୁସାରେ କମ ଦବୁ ତାକୁ ବତୁରେଇ ଦବୁ ଗୋଟେ ରାତି ବିରି ଦି କପ ଦେଲେ ଚାଉଳ ଗୋ
ଆଚ୍ଛା।
ତାକୁ ଗୋଟେ ରାତି ପାଣିରେ ଭିଜେଇକି ରଖିବୁ। ସ
ଆଉ ଏ କଥାରୁ ମନ ପଇଲା ତମ ଆଡେ ବିରି ଏଇନା କେତେ ରେଟ୍?
ବିରି ଆମର ତ କିଣା ହେଇକି ଆସେ ମୁଁ ଜାଣିନି।
ଆଚ୍ଛା ଆ
ମାଉସୀ ଘରୁ ଆସେ ମାଉସୀ ଘରୁ।
ଓ ଆଚ୍ଛା ଭଲ ଆଉ କଣ ତମର ବ ର୍ଷ ଯାଙ୍କ ବିରି କିଣା ହୁଏନା ଆଉ। କଣ? ହଁ ବିରି ପଇସା ଟା ରହିଗଲା ଆଉ କଣ ମାଉସୀ ଘରୁ ବିରି ପଇସା ଏବାଟେ ଦେଇଦଉଥି
ମାଉସୀ ଘରୁ କଣ ବିରି ପଇସା ଦିଆ ହୁଏନି ।
ଦିଆ ହୁଏ।
ହଁ।
ମାଉସୀ ଖୁସିରେ ଦିଅନ୍ତିନି ବିିରି?
ମାଉସୀ ଘର ଖୁସିରେ ଦିଅନ୍ତି ସବୁବେଳେ କିଣିଲେ ଆଉ କଣ?
ଓହୋ ମାନେ ଖୁସିରେ ପାଞ୍ଚ କିଲୋ ଦିଅନ୍ତି ଆଉ ପାଞ୍ଚ କିଲୋ ତମର କିଣିକି ଆଣ କି ଦଶ କିଲୋ କିଣିକି ଆଣ ଆଉ ତମର ଯାହାଟା ଦରକାର ଆଉ। ହାଲୋ। ହଁ କଣ କଣ ସେ କଉଥୁଲୁ? କୋଉଠୁ ରଇଥିଲୁ ଦି କପ୍ ଚାଉଳ ଆଉ
ଦି କପ୍ ଚାଉଳ ଦେଲେ ଗୋଟେ କପ୍ ବି ରି।
ଦି କପ୍ କେଇ ଜଣ ଖାଇବେ ଦି କପ୍ ତ ଜଣୁଙ୍କୁ ହବନି। ଦିକପ୍
ମୁଁ କହୁଛି ମାନେ ଯଦି ଚାଉଳ କ୍ବାଣ୍ଟିଟି ଅଧିକା ରହିବ ହଁ ଚାଉଳ କ୍ଵାଣ୍ଟିଟି ଅଧିକ ଅଧିକା ରହିବ ବିରି କ୍ୱାଣ୍ଟି ଅଧିକ ରହିବ ଚାଉଳ କ୍ୱାଣ୍ଟି କମ ରହିବ ତାଠାରୁ।
ହଁ ବିରି ବିରି କ୍ଵଣ୍ଟିଟି ଟା ଅଧିକ ରହିଲେ ପିଠାଟା ଭଲ ହବ ଭେଟେଇବ ଆଉ।
ତାକୁ ଗ ତାକୁ ପାଣିରେ ଭିଜେଇ ଗୋଟେ ରାତି ରଖି ରଖିଦଲା ପରେ
ହୁଁ।
ଦିନ ଭଲସେ ଧୁଆ ଧୁଇ କରିକି ଗ୍ରାଇଣ୍ଡ କରିଦବ ଗ୍ରାଇଣ୍ଡ କରିଦବ ତାକୁ ଟିକେ ଛାଡ଼ିଦବ ସେ ଆଣଟା ଫୁଲିଯିବ।
ଆ ଟାଇମ୍ ଲାଗିବ ଟାଇମ୍ ଲାଗିବ ବିରି ଫୁଲିବାକୁ ଆଉ ହଁ।
ପରେ ତାକୁ ହାଣ୍ଡିରେ ହାଣ୍ଡି ମୁହଁରେ ଗୋଟେ କପଡା ବାନ୍ଧେଇକି ସେଥିରେ ଆଣ ଆନୋଟା ଦେଇକି
ହଁ।
ନଡିଆ ଆଉ ଛେନା ଭାଜିକି ତା ମଝିରେ ପୁର ଦେଇକି ତା ଉପରେ ପୁଣି ଆଣ ଦେଇେଇଦବ।
ଆଚ୍ଛା ପୁରଟା ମଝିରେ ରହିବ ଆଉ ମଝିରେ ରହିବ ଆଉ ଟାଇମ୍ ଲାଗିବ ଟିକେ ସିଝିବାକୁ ଆଉ। ସିଝି ଗଲା ପରେ ପିଠା ହେଇଗଲା ପ୍ର
ପିଠା ହେଇଗଲା ପ୍ରସ୍ତୁତୁ ସେଇଟା ହଉଛି ମୁହାଣ୍ଡି ପିଠା। ପିଠା ଯେହେତୁ ହାଣ୍ଡି ମୁହଁ ବନ୍ଧା ହେଇକି ହୁଏ ସେଥିପାଇଁ ତା ନାଁ ହଉଛି ମୁହାଣି ପିଠା।
ଓ ଆଚ୍ଛା ଆଉ ତମର ରଜରେ ଆଉ କଣ ପୋଡ଼ପିଠା ହୁଏ କହୁଥିଲ ନା କଣ ପୋଡ଼ପିଠାଟା କେମିତି କଣ ହୁଏ ମାନେ ପୋଡ ପିଠା ଆଉ ପୋଡା ଯାଏନା କଣ ନା
ପୋଡ ପିଠା ପୋଡ଼ା ହେଇକି ହୁଏ।
ଆଚ୍ଛା ଆରେ ପୋଡ ପିଠା ପୋଡା ହୁଏ ଯେ କୋଉଥିରେ ମାନେ ତମର କଣ ଚୁଲି ଫୁଲିରେ ପୋଡ ନା କୋଉଥିରେ ଗ୍ୟାସରେ ତ ପୋଡି ହବନି ନା
ପୋଡ ପିଠା ମତେ ଆସେନି ମୋ ମାଉସୀ କରି ପଠାନ୍ତି।
ପୋଡ଼ପିଠା ଆସେନି ଆଉ ତୁ ଶିଖିବୁ ନା ଆଉ ଆସେନି କହିଲେ କେମିତି ହବ।
ଆଗକୁ ଶିଖିବି ଆଉ।
ହୁଁ ଆଜି ଆଜି ଆଜି ଶିଖିବୁ ହେଲା। ପଚାରି ବୁ ଘରେ ପୋଡ଼ପିଠା କେମିତି କେମିତି ହୁଏ ଭଲ ମନ୍ଦ ପଚାରିକି ଜଣେଇବୁ ମତେ ଆଉ।
ଜଣେଇବି ଆଉ ପୋଡ଼ ପିଠା କେମିତି ହୁଏ।
ଆଉ କଣ ଶିଖିଛୁ କହ?
ଆଉ ଶିଖିଛି ଚିକେନ। ମତେ ଚିଲି ଆଇଟମ୍ ବେଶୀ ଭଲ ବନେଇ ଆସେ।
ହ ପନିର ଅଛି ଯୋଉ ଆମର ଇଏ ଚିଲି ଟା କେମିତି ହବ କହନି ପଣସ ଚିଲିଟା?
ପଣସ ଚିଲି?
ହଁ।
ପଣ ସବୁ କାଟିଦବା
ଆଛା।
ତାପରେ ପଣସକୁ ସିଝେଇଦବା ମୁଁ ପଣସକୁ କାଟିକି ପଣସ ସବୁ ଛୋଟ ଛୋଟ ପିସ୍ କରିକି ତାକୁ ସିଜେଇ ଦେବା। ପଣସଟା କୁ ସିଝିବା ଚିଲି ହବ ଯେହେତୁ ପଣସ ସବୁ ସିଝେଇ ଦେଇକି ସେଥିରେ କର୍ଣ୍ଣ ଫ୍ଲୋର୍ ବେସନ, ଲୁଣ, ଲଙ୍କାାଗୁଣ୍ଡ
ସ୍ଵାଦ ସ୍ଵାଦ ସ୍ଵଦ୍ଅନୁସାରେ ଅନୁସାରେ ଲୁଣ ସ୍ଵାଦ ଅନୁସାରେ ଲଙ୍କାାଗୁଣ୍ଡ ସ୍ଵାଦ ଅନୁସାରେ ଯାହା ଯେମିତି ଦବା କଥା ଦବା ଆଉ
ସବୁ ଗୁଣ୍ଡ ମସଲା ଦେଇକି ତାକୁ ପଣସକୁ ହାଣିଦ
ଆଚ୍ଛା ପଣ ସବୁ ଛାଣିବାକୁ ପଡିବ ସେମିତି ମାନେ ସିଝା ହେଇକି ହବନି ନା ଛାଣିବାକୁ ପଡିବ ତାକୁ ଆ୍ଛା ତା କୋଉ ତେଲରେ ଛାଣିଲେ ଭଲ ହବ। କ ମାନେ ଯୋଉ ଆମର ଫର୍ଚୁ ନା ସୋରିଷ ଦେଲ ନା
ରିଫାଇନ ତେଲରେ ହିଁ ଛଣା ହବ।
ହ ହାଲୋ
ରିଫାଇ ଦେଲରେ ହିଁ ଛଣା ହବ।
ଆଚ୍ଛା ହ ଜାଣିଛାରିଲା ପରେ
ଛାଣି ସାରିଲା ପରେ ଆମର ପିଆଜ ପିଆଜକୁ ସ୍କ୍ଵୟାର ପିସ୍ କର କାଟିବା ଆଉ।
ପିଆଜ କୁଟି କରି କରି କରତା
ଟିକି ଟିକ କିବେନି ଚାରି ଫାଳ ଲେଖା କରି କାଟିବା
ଓହୋ ଛୋଟ ଛୋଟ କରିବନି
ଛୋଟ ଛୋଟ କହିବନି ଚିଲ୍ଲି ଟା ନା ପିଆଜ ଟା ଯଦି ବଡ ହେଇ ରହିବ ସେଇଟା ତତେ ଭଲ ଲାଗିବ।
ତାପରେ ତେଲ ତେଲ ପୁଣି ରିଫାଇନ ତେଲ ଟିକେ, ଦେଇକି ପିଆଜ ଭାଜି,
ହଁ,
ତାପରେ କ୍ୟାପ୍ସିକମ୍ ଭାଜିଦବା କଞ୍ଚା ଲଙ୍କା ପକେଇଦବା ଟିକେ, ତାପରେ ତାକୁଟିିକେ କେ ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇ ଦେଇକି ହାଲକା ଫ୍ରାଏ କଲାପରେ ସେଥେର କନଫ୍ଲୋର ଟମାଟୋସସ ଚିଲିସସ ସୋୟାସସ ର ଗୋଟେ ଗୋଳ ବନେଇକି ତା ଦେହରେ ଟିକେ ପକେଇବା ଟିକେ ଗ୍ରେଭିନେସ ପାଇଁ। ଟିକେଝଳ ଝୋଳିଆ ଟିକେ, ରହିବ ବୋଲି। ତାପରେ ପଣସ ପକେଇକି ଗୋଳେଇ ଦବା ଚିଲି ପଣସ ପ୍ରସ୍ତୁତ ହେଇଗଲା।
ଚିଲିପଣସ ପ୍ରସ୍ତୁତ ନା କ'ଣ?
ହୁଁ ଆଉ ତମ ଗାଁରେ ରଜ କେମିତି କଣ ହବ।
ତ ସେମିତି ଆଉ ଆମର ତ ଦୋଳି ଲାଗେ ସବୁ ବର୍ଷ ଏ ବର୍ଷ ଲାଗିବ କି ନାହିଁ ଠିକ ନାହିଁ ଆଉ ଆମ ଗାଁ କଥା ତ ତମେ ଜାଣିଥିବ ଆଉ ଆମ ଗାଁ ରେ ସବୁ ବାନା ବା ତେ୍ରା। ଆଉ ଏଇଆ ଆଉ। ହାଲୋ।
ହୁଁ ନାଇଁ ନିସିମଳା ଗାଁରେ ବାନା ଭାତ୍ରା ହେଲେ କଣ ହେଲା ଭଲ ଲୋ
ଆଚ୍ଛା ନା ମ ମେ ଜାଣିନ ଆମ ଗାଁ ଲୋକ ଜମା ଭଲ ନୁହ। ହାଲୋ।
ହୁଁ।
ଆଉ ମାର୍କେଟ ଆଡ଼େ ଆସିବୁ ଆଜି ନା ଆସିବୁନୁ ଆଜି ଟୋଟାଲି ନା ଆସିନୁ ଆଜି ଟୋଟ
ନା ବର୍ଷା ଉଠେଇଲାଣି ଆଉ କଣ ମାର୍କେଟ ଆଡେ ଯିବୁ। ରଜ ଆଇଲାଣି ରଜ ପାଇଁ ସଜବାଜ ହବା ପାଇଁ ବି ବର୍ଷା। ସୁଯୋଗ ଦଉନି ଆମକୁ।
ହଁ ବର୍ଷା ଅନ୍ଧାର କରି ପୁରା ଆସିଲାଣି ଆଉ।
ଆମର ବା ବର୍ଷା ହଉଥିଲା ମଝିରେ ଲାଇନ ନଥ ନଥିଲା ତିନି ଦିନ ଯୋଉ କଳ ବୈଶ ଶାଖି ହେଇଥିଲା।
ଢାଳିବ ମେଘ ଆମର ତ ଏବେ ଲାଇନ ନାହିଁ। ଲାଇନ କଣ ଖାଲି ଅଧଘଣ୍ଟା କୁ ଅଧଘଣ୍ଟା କଟୁଛି ଯୋଉ। ଗରମ କହନା। କହ ନା ପୁରା ଅଲଗା ପ୍ରକାର ଅଲଗା ଅଲଗା ପ୍ରକାର ର ପୁରା ଅଲଗା ପ୍ରକାର ଗରମ ବହୁତୁ। ସାଙ୍ଗ କଣ କରଚୁ? ତୁ କର ମୁଁ ଫୋନ କରିବି ତତେ ପରେ ଆଉ।
ହଉ ହଉ ହଉ ରଖୁଛି।